ଆସିଲେ କଣ ଅସୁବିଧା ହେଇଥାନ୍ତା?
ହଉ ଦେଖିବ
ଗଛ ନଥିଲେ ମାନେ ପୃ ଯଦି ପୃଥିବୀରେ ଗଛ ନଥାନ୍ତା ତାହେଲେ ସେଟାକୁ ଭାବି ଭାବି ଭାବି ଭାବି ଡର ଲାଗେ ଯଦି ଗଛ ନଥାନ୍ତା ତାହେଲେ ଆମର କଣ ହୋଇଥାନ୍ତା। ଗଛ ନଥିଲେ ପୃଥିବୀ ମରୁଭୂମି ପାଲଟି ଯାଇଥାନ୍ତା ଆଉ କଁ ହୋଇଥାନ୍ତା।
ଅମ୍ଳଜାନ ଆମେ ପାଇ ପାରିନଥାନ୍ତେ ନିଶ୍ୱାସ ନେବା ନେଇବି ପାରିନଥାନ୍ତେ। ଖାଦ୍ୟବି ଆମକୁ ମିଳି ପାରିିନଥାନ୍ତା।
ହଁ ବର୍ଷାବି ହୁଅନ୍ତାନି ଆଁ ମାଟିବି ସବୁ ଉଡ଼ିଯାଆନ୍ତା।
ଗରମବି ହୁଅନ୍ତା।
ଆଉ ଗରମତ ବହୁତ୍ ହୁଅନ୍ତା। ନାଇଁ ଏବେତ ଗଛ ଥାଇକି ଏତେ ଗରମ ହଉଚି କିନ୍ତୁ ଗଛ ଯଦି ନଥାନ୍ତା ତାହେଲେ ଆହୁରି ଜୋରେ ଗରମ ହୋଇଥାନ୍ତା। ଜୀବଜଗତବି ସରି ଯାଇଥାନ୍ତା ମାନେ ନା ଆମେ ବଞ୍ଚି ପାରଥାନ୍ତେ ନା ଛୋଟ ଛୋଟ ଜୀବ ଯୋଉମାନେ ଅଛନ୍ତି ସେମାନେ ବଞ୍ଚି ପାରିଥାନ୍ତେ। ଆଉ ଯୋଉ ମାନେ ଗଛହିଁ କାର୍ବନ ଡାଇଅକ୍ସାଇଡ ଯୋଉଟା ଥାଏ ଅକ୍ସିଜେନ୍ ଛାଡ଼େ
ହଁ। ପୃଥିବୀରେ ପ୍ରାୟ ସତୁରି ପରସେଣ୍ଟ ଅକ୍ସିଜେନ୍ ସମୁଦ୍ର ଦେଇଥିଲେବି ଗଛର ଯଉ ବାୟୁ ତାହା ଶୁଦ୍ଧ ହେଇ ନଥାନ୍ତା।
କିଛି ହୁଁ ଭିତରେ ମଣିଷ ପଶୁପକ୍ଷୀବି ସବୁ ମରିଯାଆନ୍ତେ ଗଛ ଯଦି ନଥାନ୍ତା।
ହଁ ଆଉ ଫଳବି ଆସେ ଗଛରୁ ଆଉ ପନିପରିବାବି ବା ଆସେ ଡାଲିବି ଆସେ ସବୁ ଗଛର ପୂର୍ବରୁ ମାନେ ଅଛି ଗଛ ଭିତରୁ ହିଁ ସବୁ ଆସେ। ହରଡ ଗଛ ବି ଅଛି, ଆମର ଗୋଟେ ହରଡ ଗଛ ଲଗେଇଛୁ। କେବଳ କେବଳ ମାଛ ଆଉ କିଛି ଜୀବ ରହିଥାନ୍ତେ। ଅ କ୍ଷୁଧାରେ ସମସ୍ତେ ମରି ଯାଇଥାନ୍ତେ, ଆମେ ଆଉ ମାନେ ଭୋକ ଉପାସରେ ଆମେ ହିଁ ମରିଥାନ୍ତେ। ମାଛ ଅଛି ମାଛରେ କଣ ଅଛି ମାଛରେ ତାର
ବର୍ଷା ବି ହେଇଥାନ୍ତା ଗଛ ପତ୍ର ଯୋଉ ବାଷ୍ପ ଛାଡେ ସେଟାତ ଆଉ ଛାଡି ପାରିନଥାନ୍ତା ଗଛ ନଥିଲେ।
ହଁ ଗଛର ଯୋଉ ପତ୍ରରୁ ଜଳୀୟବାଷ୍ପ ଛାଡେ। ହଁ ସେଇଟାକୁ ବାଷ୍ପିଭବନ କୁହନ୍ତି।
ହଁ ହଁ, ଗଛ ତ ନଥିଲେ ସେଇଟା ତ ଆମେ ପାଇ ପାରିନଥାନ୍ତେ ନା।
ହଁ ଜଙ୍ଗଲ ବି ମେଘକୁ ଡାକିକି ଆଣେ। ଗଛ ନଥିଲେ ବର୍ଷା ବି କମିଯାନ୍ତା ଆଉ ନଦୀ ବି ଶୁଖିଯାଆନ୍ତା।
ଓଡିଶା ପରି ରାଜ୍ୟ ମରୁଭୂମି ହୋଇଯାଇଥାନ୍ତା। ମାନେ ଯେମିତି ରାଜସ୍ଥାନ ଯେମିତି ଗୋଟେ ରାଜ୍ୟ ସେ ସେମିତି ସେମିତି ଏ ରାଜସ୍ଥାନ ରାଜ୍ୟ ଭଳିଆ ଆମ ରାଜ୍ୟ ଓଡିଶା ବି ସେମିତି ଗୋଟେ ମରୁଭୂମି ହେଇଯାଇଥାନ୍ତା ଆଉ।
ହଁ ଗଛ ବି ଆମକୁ ଖରା ଦିନେ ବହୁତ ଛାଇ ଦିଏ ଗଛ ନଥିଲେ ଛାଇ ବି କୋଉଠୁ ମିଳନ୍ତା, ସୂର୍ଯ୍ୟ କିରଣର ଯୋଉ ଛାଦି ଗଛ ନଥିଲେ ପୃଥିବୀର ତାପମାତ୍ରା। କମିଯାଏ ପନ୍ଦର ଦଶରୁ ପନ୍ଦର ଡିଗ୍ରୀ ସେଲସିଅସ ଯୋଉ ବଢ଼ିଯାଏ। ସମୁଦ୍ର ପାଣି ବି ସହର ମାନଙ୍କରୁ ଶୁଖିଯାଏ।
ଗଛଟା କଣ କରେ କି ମାଟି ଯୋଉ ରହିଛି ସେ ମାଟି ଗଛର ମୂଳଟାରେ ମାନେ ତା ଚେର, ଯୋଉଟାକୁ ମୂଳ କୁହନ୍ତି ସେ ଯୋଉ ଚେରରେ ମାଟିକି ଜାବୁଡିକି ଧରେ, ବର୍ଷା ହେଲେ ଯେତେ ବର୍ଷା ହବ ମୂଳ ସେତେ ଷ୍ଟ୍ରଙ୍ଗ ହବ। ମାଟିକୁ ବି ସେ ସେଇ ହିସାବରେ ତଳକୁ ଦବେଇକି ରଖେ, ଆଉ ତାକୁ ଷ୍ଟ୍ରଙ୍ଗ ରଖେ। ଆଉ ଯଦି ବର୍ଷା ନହୋଇଥାନ୍ତା ଗଛ ନଥିଲେ ତ ବର୍ଷା ହବନି। ବର୍ଷା ଯଦି ନହବ ତାହଲେ ଗଛର ମୂଳର ମାଟିଟାକୁ ବାନ୍ଧିକି ରଖି ପାରିବନି। ଆଉ ପବନରେ ସବୁ ଧୂଳିଝଡ ହେଇଥାନ୍ତା, ଆଉ ପାଣିରେ ମାଟି ସବୁ ଧୋଇ ହେଇକି। ସମୁଦ୍ରକୁୁ ପଳେଇଥାନ୍ତା।
ତ ଚାଷ ବି ହେଇପାରିଥାନ୍ତା ମାଟି ଥିଲେ ସିନା ଚାଷ ହେଇଥାନ୍ତା ମାଟି ଯେତେବେଳେ ରହିବନି ତ ଚାଷ
ଆଉ ତୁମ ଘରେ କେଉଁ କେଉଁ ଗଛ ଲାଗିଛି ଟିକେ କହିବ?
ଆମ ଘରେ ସଜନା ଗଛ ଅଛି, ପିଜୁଳି ଗଛ ଅଛି। ଅଚିହ୍ନା ଗଛ ଅଛି, ଟଗର ଗଛ ଅଛି, ଭୂଷଙ୍ଗ ଗଛ ଅଛି। ଆଉ
ଅମୃତଭଣ୍ଡା ଗଛ ନାଇଁ?
ଅମୃତଭଣ୍ଡା ଗଛ ଅଛି। ବହୁତ ପ୍ରକାର ଗଛ ଅଛି, ଯୋଉଟା କି ଫଳ ବି ହଉଛି ଫୁଲ ବି ହଉଛି ଯେମିତିକି ମନ୍ଦାର। ଟଗର, ମଲ୍ଲୀ, ଗେଣ୍ଡୁ
ହଁ ଔଷଧୀୟ ଗୁଣ ଥିବା ଗଛ
ହଁ ଔଷଧୀୟ ଗୁଣର ଗଛ ଅଛି ଯୋଉଟାକି ପିଜୁଳି ଗଛର ପତ୍ର ଟାକୁ ଯଦି ଝାଡା ହେଲେ ଖାଆନ୍ତି ଝାଡ଼ା ହେଲେ ଯଦି ପିଜୁଳି ଗଛର କଷି ପତ୍ରଟା କୁ ଖାଇବୁ ତାହେଲେ ଥାଡିଖିଆ ବନ୍ଦ୍ ହେଇଯିବ।
ଆଉ ଜୁଆଣୀ ଗଛ ଥିବ ନା ନାଇଁ?
ଜୁଆଣି ଗଛ ଅଛି ଛାତ ଉପରେ ଲଗେଇଛନ୍ତି ବାପା।
ପୋଦିନା ଗଛର ଜାଣିଛୁ ପୋଦିନା ପତ୍ର ସକାଳୁ ଖାଲି ପେଟରେ ଖାଇଲେ କଣ ହୁଏ?
ଜାଣିନି ପୋଦିନା ପତ୍ର ଖାଇଲେ ତାର ଉପକାରୀତା ଥାଏ କି ଔଷଧୀୟ ଗୁଣ?
ହଁ ଥାଏ ଯୋଉ ଗ୍ୟାସ୍ ହେଇଯାଏ ପେଟରେ ଗ୍ୟାସ୍ ହେଇଯାଏ ତାକୁ ବ୍ରସ୍ କରିକି ତାକୁ ମୋଟା ବି ମୋଟା ପଣ ବି ସେ କମାଏ ବ୍ରସ କରି ଖାଲି ପେଟରେ ତାକୁ ଦୁଇଟା ତିନିଟା ପତ୍ର ତାକୁ ଖାଆନ୍ତି ଚୋବେଇ ଚୋବେଇ ଖାଆନ୍ତି। ଗ୍ୟାସ୍ କମାଏ ମୋଟାପଣ ବି ଦୂର କରେ।
ପୋଦିନା ପତ୍ର ତ ଖଟା ଲାଗେ ସେତ ଖଟା ପାଣି କଲେ ପୋଦିନା ପତ୍ର ପକା ଯାଏ।
ହଁ ହଁ।
ତୁ ଖାଉଛୁ କି?
ହଁ ଘରେ ବାପା ଖାଆନ୍ତି ଦେଖିଛି ହେଲେ କେବେ ଖାଇନି।
ସେ ତୁଳସୀ ପତ୍ର କୁ ବି ଖାଆନ୍ତି। ହଁ ମାନେ ତୁଳସୀ ପତ୍ର ଟା ବି ଥଣ୍ଡା ପାଇଁ ଭଲ। ନା ତାକୁ ବି ଖାଆନ୍ତି।
ହଁ। ସେ ପୂଜା ବି କରନ୍ତି ତୁଳସୀ ମାକୁ ବୃନ୍ଦାବତୀ ମା ଯୋଉ କରନ୍ତି।
ହଁ ଏଇଟା ତ କେବଳ ଗଛ ନୁହେଁ ଘରର ଡାକ୍ତର। ପୁରାଣ ଅନୁସାରେ ବି ଯୋଉଁ ଘରେ ତୁଳସୀ ଥାଏ ସେ ଘରେ ଜମ ବି ପସନ୍ତିନି।
ଆଉ ସ୍ୱାସ୍ଥ୍ୟ ପାଇଁ କାଶ ଥଣ୍ଡା ପାଇଁ ଯେଉଁ ତୁଳସୀରେ ଆଣ୍ଟି ଅକ୍ସାଇଡ଼୍ ବି ଅଛି ରୋଗ ପ୍ରତିରୋଧକ ଶକ୍ତିଟା ବି ବଢ଼ାଏ। ସକାଳେ ଖାଲି ପେଟରେ ଚାରିଟାରୁ ଗୋ ପତ୍ର ସହିତ ମୋହୁ ମିଶେଇ ଖାଇଲେ କଫ ବି କ ମି ଯାଏ ଯୋଉ ଥଣ୍ଡାରୁ ଯୋଉ ଯୋଉ କଫ ହୁଏ
ହଁ।
ହଁ କିଏ ତ ବର୍ଷା ଦିନରେ ତ ପ୍ରାୟ ହୁଏ। ବହୁତ ହୁଏ।
ହଁ। ଇମ୍ୟୁନିଟି ବି ବଢାଏ ତୁଳସୀରେ ଆଣ୍ଟି ଅକ୍ସଟାଇ ଯୋଉଟା ଅକ୍ସିଡାଇଡ ଅଛି ରୋଗ ପ୍ର ଶତ ଶକ୍ତି ବିି ବଢାଏ। ଆଉ ଏଇଟା ପେଟ ପାଇଁ ବି ଭଲ ଯୋଉଟା କି ହଜମ କରେ ଆଉ ଗ୍ୟାସ ପାଇଁ ଅ ମାନେ ଗ୍ୟାସ ଆଉ ଅଇଁଠାବ କମାଏ।
ଆଚ୍ଛା ଆ ଗ୍ୟାସ୍ ପାଇଁ ବି ତୁଳସୀ ତୁଳସୀ ଚା
ହଁ ତୁଳସୀ ତୁଳସୀ ଟା ମୁଁ ଚା ଯୋଉ ବନାନ୍ତି ଚା ବନେଇକି ପିଅନ୍ତି ଯେମିତି ଗୋଟେ କ୍ଷୀର ଚା କରନ୍ତି କ୍ଷୀରରେ କରନ୍ତି ନାଲି ଚା କରନ୍ତି। ସେମିତି ତୁଳସୀ ପତ୍ର ପକେଇକି ମଧ୍ୟ ଗୋଟେ ଚା କରନ୍ତି।
ଆଚ୍ଛା। କେମିତି ବନାନ୍ତି ଟିକେ କହିଲୁ? ହୁଁ ହୁଁ।
ହଁ କହିବି ତୁଳସୀ ପତ୍ରରେ କେମିତି ଚା ବନାଯାଏ କହିବି। ତୁଳସୀ ପତ୍ର କଣ କଣ କାମରେ ଆସୁଛି ଆଗେ ଶୁଣିଛ ତାପ କେମିତି ଚା ବନେଇ ଏମ୍ ତି କହିବି ହେଲା। ଅ ତୁଳସୀ ପ ପତ୍ରଟା ଯେମିତିକି ଡାଇବେଟିସ୍ ଗୋଟେ ଥାଏ ମୁମେହ ରଗ ରୋଗ ରକ୍ତରେ ସୁ ଗାର୍ କମ୍ କରିବାରେ ସାହାଯ୍ୟ କରେ। ମୁଣ୍ଡ ବିନ୍ଧିଲେ ତୁଳସୀ ପତ୍ର କୁ ମାନେ ଚାରି ପାଞ୍ଚ ଟା ରସ ଗୋଳେଇକି ତ ମାନେ ବାଟିକି ତାକୁ ମୁଣ୍ଡରେ ଯଦି ଲଗେଇବୁ ବି ମୁଣ୍ଡ ବି ବିନ୍ଧା ବି କମିଯିବ।
ମୁଣ୍ଡ ବିିନ୍ଧା କମି ଯିବ?
ହଁ ତୁଳସୀ ପତ୍ର କୁ ବାଟିଦବୁ ଅ ବାଟି ସାଇଲା ପରେ ତାର ଗୋଟେ ପେଷ୍ଟ୍ ବନିଯିବ ସେ ପେଷ୍ଟ୍ ଟାକୁ ମୁଣ୍ଡରେ ଯଦି ଲଗେଇବୁ ତାହେଲେ ମୁଣ୍ଡ ବିନ୍ଧା କମିଜିବ।
ମୁଁ ଜାଣି ନଥିଲି ଆଉ ମୁଣ୍ଡ ବିିଧା ବି କମେ।
ହଁ।
ଆଛା। ତୁଳସୀ ଗନ୍ଧରେ ମୁଁ ଶୁଣିଛି ମଶାମାନଙ୍କର ମାନେ ହ୍ରାସ ହୁଏ ତାଙ୍କ
ହଁ ହଁ ମଶା ଯୋଉଟା ଘରେ ଥାଏ ମଶା କମିଯାଏ ତୁଳସୀ ଗନ୍ଧରେ ମଶା ମାଛି ପଶନ୍ତି ନି। ବର୍ଷା ଦିନେ ଘର ଆଗେରେ ରଖିଲେ ତୁଳସୀ ପତ୍ର ତାହେଲେ ଭଲ।
ହଁ। ନକାରାତ୍ମକ ଶକ୍ତି ବି କମେ। ତୁଳସୀର ଯୋଉ ବାସ୍ନାରେ
ଏଟା କିି ବାୟୁ ସୁଦ୍ଧି ହୁଏ? ହଁ ହଁ ବାୟୁ ମଧ୍ୟ ସୁୁତି ହେଇଯାଏ ଯୋଉଟା କି ତୁଳସୀ କୋଡିଏ ଘଣ୍ଟାରେ ଅକ୍ସିଜେନ୍ ଛାଡେ ଆଉ ବାୟୁରୁ ଧୂଳି ଜୀବାଣୁ ଟାଣି ନିଏ। ଏଇଟାକୁ ନାସା ବି ଯୋଉ ଅଛି ନାସା ବି ଏଇଟାକୁ ମାନିଛେ। ଆଉ ବାସ୍ତୁ ଅନୁସାରେ ତୁଳସୀ ଘରର ଅଶୁଭ ମଧ୍ୟ ମାନେ ଘରର ଯାହା ଅଶୁଭ ଶକ୍ତି ଥାଏ ତାକୁ ଦୂର କରିକି ଶୁଭ ଶକ୍ତି ବି ଅଁ ଏଣ୍ଟ୍ରି କରେ।
ଆଚ୍ଛା। ତୁଳସୀ କୁ କେମିତି ମାନେ କୋଉ ପ୍ରକାର ତୁ ବ୍ୟବହାର କରିଚୁ?
ତୁଳସୀ ଚା ତୁଳସୀ ପତ୍ରରେ ଚା ବନେଇକି ପିଇଥିଲି କେମିତି ବନାଯାଏ ପାଣିରେ ପାଞ୍ଚରୁୁ ଛଅଟା ପତ୍ର ତ ଦବୁ ଗୋଟେ ଗୋଟେ କପ୍ ପାଣି ରେ ପାଞ୍ଚ୍ ରୁ ଛଅଟି ତୁଳସୀ ପତ୍ର ସହିତ ଆଉ ଗୋଟେ ଚାମଚ୍ ମହୁ ମିଶେଇ ଦବୁ ଆ ସେଥିରେ ଅଦା ଟିକେ ଦବୁ ଅଦା ଛେଚିକି ଟିକେ ପକେଇଦବୁ ଆଉ ଗୋଲ୍ ମରିଚ ଗୁଣ୍ଡ ଟିକେ ପକେଇଦବୁ ମାନେ ଗୋଲ୍ ମରିଚକୁ ଛେଚିକି ପକେଇବୁ ଗୁଜୁରାତି ଗୋଟେ ଛେଚିକି ପକେଇଦବୁ ତୁଳସୀ ପତ୍ର କୁ ଆଉ ପାଣି ସହିତ ମିଶେଇକି ତାକୁ ମାନେ ଥଣ୍ଡା ପାଇଁ ସେଇଟା ଭଲ ମିଶେଇକି ଫୁଟେଇ ଫୁଟେଇ ଫୁଟେଇ ଫୁଟେଇ ମାନେ ପାଣି ଟା ଭଲ ସେ ଫୁଟିଲା ପରେ ତାପରେ ସେଟାକୁ ପି
ଆଉ ମୁଁ କଣ ଶୁଣିଥିଲି ତୁଳସୀ ପତ୍ରକୁ ବି ବାଟିକି ଲଗେଇଲେ ମୁହଁରୁ ଯୋଉ ବ୍ରଣ ଆସିଯାଏ ମୁହଁ ପରେ ଚମରେ ସେ ଦୂର ହୁଏ।
ହଁ ତୁଳସୀ ପତ୍ର କୁ ପୁରା ତାର ଯେମିତି କି ପେଷ୍ଟ ବନେଇକି ମୁଣ୍ଡରେ ଲଗାନ୍ତି ମୁଣ୍ଡ ବିନ୍ଧା କମେ। ସେମିତି ତୁଳସୀ ପତ୍ରକୁ ବାଟିକି ମୁହଁରେ ଯଦି ଲଗେଇବୁ ମୁହଁରେ ଯୋଉ ବ୍ରଣ ଉଠେ ଆଉ ମୁହଁରେ ଯାହାବି ଛୋଟ ଛୋଟ ଉଠିଲା ଭଳିଆ ଉଠିଯାଏ ବ୍ରଣ ତାକୁ ଲଗେଇଲେ ସିଏ ମୁହଁ ଥଣ୍ଡା ବି ରଖେ ଆଉ ବ୍ରଣ ହବନି।
ତୁଳସୀ ପତ୍ରକୁ ବି ଚୋବାନ୍ତି ବି ମୁଁ ଶୁଣିଥିଲି।
ଆଉ ଏମିତି ବି କିଛି ବାର ଥାଏ କି ତୁଳସୀ ପତ୍ର ଗଛରୁ ଛିଡେଇବା ବି ଭୁଲ ହେଇଥାଏ।
ହଁ ଯେମିତି କିି ରବିବାର ଏକାଦଶୀ ସୂର୍ଯ୍ୟ ଚନ୍ଦ୍ର ସୂର୍ଯ୍ୟ ଗ୍ରହଣ ଚନ୍ଦ୍ର ଗ୍ରହଣ ଦିନ ତୁଳସୀ ପତ୍ର ଛିଣ୍ଡ୍ ଛିଣ୍ଡାନ୍ତିନି। ଆଉ ସଖାଳେ ତୁଳସୀକୁୁ ପାଣି ଦେଇ ମାନେ ପ୍ରଦିକ୍ଷଣ କଲେ ମନ ବି ଭଲ ପବିତ୍ର ଥାଏ ଆଉ ତୁଳସୀ ପ ପତ୍ର କୁ କେବେ ଦାନ୍ତରେ ଚୋବେଇକି ଖାଇବୁନୁ ଯଦି ଚୋବେଇକି ଖାଇବୁ ତାହେଲେ ତାର ଯୋଉ ମ ପାରଦଟା ଥିବ ମାନେ ପତ୍ରରେ ଯୋଉଟା ଥାଏ। ଏଁ ସେଇଟା ଯଦି ଥିବ ତାହେଲେ ଦାନ୍ତକୁ କଳା ପକେଇଦବ। ଯାହା ତାର ରସ ବାହାର କରିକି ରସକୁ ଚିପୁଡିକି ସେ ରସଟାକୁ ପିଇବେ। ମହୁ ମିସେଇକି ପିଇବେ।
ହଁ ହଁ। ଏସବୁ ତାହେଲେ ତୁଳସୀ ମାଁଙ୍କର ଉପକାରିତା ଅଛି।
ହଁ ତୁଳସୀ ପୂଜା କଲା ବେଳେ ତାର ଯୋଉ ମାଟି ଟା ରହିଚି ସେ ମାଟି ମାନେ ଯୋଉ ମାଟିରେ ତୁଳସୀ ଗଛ ଲାଗିଥାଏ। ସେଇ ମାଟି ଟାକୁ ଯଦି ପୂଜା ସମୟରେ ସେ ମାଟି କି ଯଦି ମଥାରେ ବି ଲଗେଇବୁ ତାହେଲେ ଏ ଯେମିତି କି ପଜିଟିଭ ଏନର୍ଜି ଆସେ
ହଁ ହଁ ହଁ ଏଇଟା ତ ଜାଣିଚି ତୁ ଲଗଉଚୁ?
ହଁ ମୁଁ ଲଗାଏ ସବୁଦିନ ଲଗାଏ।
ଆଚ୍ଛା ତୋ ଭିତରେ ତ ନେଗେଟିଭ୍ ଥଟ୍